ହ୍ୟାଲୋ।
ହଁ କୁହନ୍ତୁ।
ଆଉ ପୁରୀ ବୁଲି ଯିବାର ପ୍ଲାନ୍ କଣ କେମତି କୋଉ କୋଉ ଯାକେ ଗଲା?
ପୁରୀ ଯିବା ପ୍ଲାନ୍ ତ ହେଇଛି ଘରେ ଏବେ ମୁଁ କହିଲି ଘରେ ମନା କଲେ କାହିଁକି ନା ଏବେ ଟିକେ
ହଁ ଏବେ ଟିକେ ବହୁତ ଭିଡ ରହୁଛି, ଏବେ ତ ଦର୍ଶନ ବି ବନ୍ଦ ଅଛି ମାନେ ଠାକୁରଙ୍କ ଦର୍ଶନ ନାହିଁ।
କି ଏଡଜଷ୍ଟ କରିବ ସେଟା ପରେ ଯିବ ବୋଲି କହିଲେ ଘରେ ଆଉ।
ହଁ। ଫାଙ୍କା ଟାଇମ୍ ରେ ଯିବେ ଆଉ।
ହୁଁ। ଆପଣ ଆସନ୍ତୁ ସମ୍ବଲପୁର ସାଇଡରେ।
ହଁ ଯିବା କେବେ ଆଉ ସୁଯୋଗ ମିଳିଲେ ଆଉ।
ଆମେ ସୁଯୋଗ ନାହିଁ ସୁଯୋଗ ତ ମିଳିଯିବ।
ଗଲେ ଆପଣଙ୍କୁ କଲ୍ କରିବି ଆଉ।
ହଁ ହଁ। ଆମ ଏପଟେ ଯଦି ହୀରାକୁଦ ଡ୍ୟାମ୍ ଅଛି ଜାଣିଥିବେ ନା ହୀରା କୁଦ୍ ଡ୍ୟାମଟା ଆମ ସବୁଠାରୁ ବଡ ବନ୍ଦର ହଁ ତ କଣ କି ଏଠି ହୀରାକୁଦ୍ ଡ୍ୟାମ ଦେଖିବେ ସେ ଟାଇପ ନୁହଁନ୍ତି।
କଣ କହିଲେ? ହ୍ୟାଲୋ। ହ୍ୟାଲୋ। ହଁ ହଁ କୁହନ୍ତୁ।
ଭାଇ ବୋଲି ଗୋଟେ ଜାଗା ଅଛି ଜାଣିଛନ୍ତି?
ନାଇଁ ଜାଣିନି।
ହଁ ଆସନ୍ତୁ ବୋଲି ଗୋଟେ ଜାଗା ଅଛି ସେଠି ପୁରା ଯାଇକି ବସିବେ ଖାଲି ପୁରା ପାହାଚ ଅଛି ପାଣି ଅଛି ପୁରା ପାଣି ହିଁ ଅଛି ସେଠି ଆ ଯାଇକି ବସିବେ ସେଠି ଏତେ ଶାନ୍ତି ଲାଗ କି
ଉଁ ହୁଁ।
ମୋତେ ତ ଯିବେ ଶାନ୍ତି ଦରକାର ନା ମୁଁ ଡାଇକ କୁ ଯାଇକି ବସେ।
ହୁଁ।
ଶାନ୍ତି ଜାଗା ସେଇଟା। ଆଉ ସେଠି ଯୋଉ ନେହେରୁ ମିନାର ଅଛି। ଏଇଟା ପୁରା ଉପରକୁ ଚଢିକି ଦେଖିବେ ତ ପୁରା ହୀରାକୁଦ୍ ଡ୍ୟମ୍ ଟା ହିଁ ପୁରା ଦିଶୁଛି। ଏରିଆ ନା ସେଇଟା। ଖାଲି ଡ୍ୟାମ ଟା ହିଁ ଥିବ କେତେ? ହଁ ଅଠେଇଶ ଆଁ ଟ୍ୱେଣ୍ଟୀ ଏଇଟ୍ କିଲୋମିଟର ଫାଇଭ ଥିବ।
ଆଉ କାଲି ମୋ ଭାଇ ଯାଇଥିଲା ପୁରୀ ତାପରେ ଆସିଲା କହୁଥିଲା ସବୁ ଯୋଉ
ହୁଁ
କଥା ଠାକୁରଙ୍କୁ ମାନେ କୁଣ୍ଢେଇଲା ତାପରେ ପହଣ୍ଡିରେ ଘଣ୍ଟ ଫଣ୍ଟ ବଜେଇଲା।
ହଁ ସିବୁ ଭଳିଆ
ହଁ ତାପରେ ଯୋଉ ଜଗନ୍ନାଥଙ୍କ ତୁଳସୀ ଆଣିକି ଆସିଥିଲା ତାଙ୍କ ମୁଣ୍ଡ ଉପରେ ଯୋଉ ତୁଳସୀ ଦିଆହୁଏ ସେଇ ତୁଳସୀ। ଜଣେ ମାନେ ନନା ଆସିକି ତାକୁ ଦେଲେ ତୁଳସୀ ସେଇଟା କହୁଥିଲା ପୁରା ଶୁଣିଲେ ଦେହସି ତେଇ ଯିବ।
ହଁ ଶୁଣୁଛି ମତେ ଆଛା ହଉ। ତା ଭାଗ୍ୟ ଥିଲେ ଆଉ କଣ କୁହ?
ହଁ ଡାକନ୍ତୁ ଠାକୁରଙ୍କୁ ନିଶ୍ଚୟ ମାନେ ଡୋରି ଲାଗିବ।
ହ ମଇମା ଅଛି। ହଉ ଆପଣ ଯଉ ରୁଟି ଆଲୁ କଷା କଲେ ଆଲୁ କଷା କେମିତି କରନ୍ତି?
ଆଳୁ କଷା ତାକୁ ମାନେ ସ୍କୋୟର ସେପ ରେ କାଟିଦେବେ। ତାକୁ ସିଝେଇ ଦେବେ ସିଝେଇ ଦେଇକି ତାପରେ ଯେମିତ ଆମର ମସଲା ପାଇଁ ଯୋଉ ପ୍ରିପାରେସନ ହୁଏ ଜେଉ ଅଦା ରସୁଣ ପିଆଜ। ଆଉ କଞ୍ଚା ଲଙ୍କା ତାକୁ ବାଟିଦବେ ବାଟ ଟିଦବେ ତାପରେ ଆଉ ପିଆଜ ଅଳ୍ପ କାଟିଦେବେ। କାଟି ଦେଇକି ତେଲରେ ଟିକେ ଫାଷ୍ଟ ଗୋଟା ମସଲା ଟିକେ ପକେଇଦବେ ଆ ଡାଲ ଚିନି ତେଜପତ୍ର ଗୁଜୁରାତି ପକେଇକି ତାପରେ ଟିକେ ଚିନି ପକେଇଦେବେ ଚିନି ପକେଇ ଦେଇକି ନାଲି ଟିକେ ଉଠିଗଲେ ଉପରକୁ ତାପରେ ପିଆଜ ଟା ପକେଇଦବେ ଆଉ। ପିଆଜ ଟିକେ ଜାରି ହେଇଗଲେ ମସଲା ଟା ପକେଇଦେବେ। ଟମାଟୋ ଯଦି ଥିବ ଟମାଟୋ ଗୋଟେ କାଟିକି ପକେଇଦେବେ। ତାପରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ଆଉ କଲର ପାଇଁ କାଶ୍ମୀର ଚାଲି ଯଦି ଦେବେ ଦେବେ। ଆଉ ମିଟ୍ ମସଲା ହେରିକା ପକେଇକି ତାକୁ ଟିକେ ଭଲସେ କଷିଦେବେ ଲୁଣ ହେରିକା ଦେଇକି। ତାପରେ ଭଲସେ ମସଲା ଟା ହେଇଗଲେ ତାପରେ ଆଳୁ ଟା ପକେଇଦବେ ଆଉ। ସରିଲା ଆଉ ଟିକେ ଗରମ ମସଲା ଦେଇଦେବେ ଧଣିଆ ପତ୍ର ଟିକେ ପକେଇଦେବେ ଆଉ।
ଆଳୁ କଷା ଟା ହିଁ ମସଲା ଯୋଉ ଦିଅନ୍ତି କଷା ଟା ହିଁ ସେ ସବୁଠାରୁ ହେବା କଥା ନା ଠିକ। ନାହାନ୍ତି କହୁଚି।
କଣ କହିଲେ?
କଷାଟା ହିଁ ସବୁଠାରୁ ଭଲ ଲାଗେ ନ?
ହଁ ହଁ ଆପଣଙ୍କ ସେପଟେ କଣ ଯୋଉ ଚାଉଳ ବରା ଯୋଉ ହୁଏ ତା ସାଙ୍ଗରେ ମାନେ କଣ କଣ ଖାଆନ୍ତି ତା ସାଙ୍ଗରେ?
ଆ ତେନ୍ତୁଳି ତନ୍ତୁଳି ଝୁଳ।
ତେନ୍ତୁଳି ମାନେ କଣ ସେଟା କେମିତି ଖଟା ଟାଇପ ର ବନା ହୁଏ?
କି ଦିଆଯାଇ ସେଠି ଆଉ ବରାଟା ତ ଆମ ଉଷୁନା ଚାଉଳ ବି ହୁଏ ଅରୁଆ ଚାଉଳ ବି ହୁଏ।
ହଁ।
ଆଉ ବିରିଟା ଦିଆଯାଏ।
ସେ ଯୋଉ ଇଏ ଟା କିନ୍ଦି ବନାନ୍ତି ସେ ଖଟା ପାଣି ଟା କିନ୍ଦି ବନାନ୍ତି?
ଆ ମୁଁ ମୁଁ ଏବେ ହିଁ ତିଆରି କରିଥିଲି। ହେଲା ତେନ୍ତୁଳିକୁ ଟିକେ ପାଣିରେ ରଖିଦିଏ କିଛି ଟାଇମ। ରଖିଦେଲା ପରେ ଆଉ ଦେଇଥିଲି ପୁଦିନା ପତ୍ର ଦେଇଥିଲି। ସେଠି ଗାରେ ଗ୍ରାଇଡିଙ୍ଗ କରଦେଲି ସେଠି କିଛି ଦେଇଥିଲି ଜିରା ଦେଲି ଉଁ ରସୁଣ ଦେଲି
ହଁ।
ଅ ମିର୍ଚ୍ଚା ଦେଲି ତାପରେ ଦେଇିକି ସେଟା କୁ ଗ୍ରାଇଣ୍ଡିଙ୍ଗ କରିଦେଲି ଗ୍ରାଇଣ୍ଡିଙ୍ଗ କରି ସାରିଲା ପରେ ପୁଣି ତେନ୍ତୁଳି ପାଣିକୁ ପକେଇକି ସେଠିକି ପାଣି ଦେଇକି ଲୁଣ ଦେଇକି, ହେଇଗଲା ବଢିଆ ଲାଗିଲା।
ହଉ କେବେ ଗୋଟେ ବନେଇବା ଆଉ। ଆଉ ଯୋ ପୁରୀରେ ଗୋଟେ ମାନେ ଫେମସ୍ ଜିନିଷଟା ଅଛି ଜାଣିଚନ୍ତି? ଯୋଉ ତାକୁ ମଟର୍ ପାଣି କିଏ କିଏ କୁହନ୍ତି ମଟର ସୁପ୍ ବି କୁହନ୍ତି। ହାଲୋ। ହାଲୋ।
ହଁ ଶୁଭୁଚି ।
ମୁଁ କହିଲି ପୁରୀର ଗୋଟେ ଫେମସ୍ ଜିନିଷ ଯୋଉ ମଟର ପାଣି ଆଉ କିଏ କିଏ ମଟର ସୁପ୍ କୁହନ୍ତି ସେଟା ଜାଣିଚନ୍ତ?
ହା ନା ନା ମୋତେ ସେତା ଜଣା ନାହିଁ ମୁଁ ଜାଣୁଛି।
ସେଇଟା କେମତି କରିବେ କହିଲେ ମାନେ ମଟର ଟାକୁ ଟିକେ ଅଧିକ ସିଝେଇ ଦେବେ ସିଝେଇ ଦେବେ ତାପରେ ମାନେ ତା ଦିହରେ ଉଁ ସିଝେଇଲା ବେଳେ ଯ ମାନେ ଲୁଣ ହଳଦୀ ତେଜ ପତ୍ର ଏଗୁଡା ପକେଇକି ସିଝେଇଦେବେ ତାପରେ ଟିକେ ଅଧିକ ସିଜିଯିବ ତାକୁ ଗୋଟେ ଜା ଗାକୁ କାଢିଦେବେ କାଢିଦେଇିକି ଆଉ ସେ ଯୋଉ ଖଟା ପାଣି ଟା ବନେଇବାକୁ ପଡିବ ଯୋଉ ତେନ୍ତୁଲି ଚ କଡିକି ଯୋଉ ବନାନ୍ତି ଖାଲି ଖାଲି ତେନ୍ତୁଳି ଚକଡିକି ରଖିଥିବେ ସେ ପାଣି ଟା ରଖିଥିବେ ତାପରେ ସେ ଯୋଉ କଂସାରେ ଗୋଟେ ଓଜାଡି ଦେଇଥିବେ ସେଇଡି ଟାକୁ ଆଉଥରେ ଟିକେ ଏ ମାନେ ବସେଇଦେବେ ନିଆଁରେ ବସେଇକି ତା ଦେହରେ ଜିରା ପାଉଡର୍ ଟିକେ ଧଣିଆ ପାଉଡର୍ ଆଉ ହେଲା ଟିକେ ବିଟୁ ଲୁଣ ଆଉ ଆମର ଲଙ୍କାଗୁଣ୍ଡ ଆଉ କଞ୍ଚାଲଙ୍କା ତାକୁ କଞ୍ଚା ଲଙ୍କା ଆଉ ଗୋଟେ ଯୋ ଆମ୍ବ କଷିଆ ଅଦା ଆସେ ଜାଣିଚନ୍ ନା?
ହଁ କଣ?
ଆମ୍ବ କଷିଆ ଅଦା ଯୋଉ ଗୋଟେ ଆସେ।
ଓ ହଁ ଜାଣିଛି ଜାଣିଛି।
ହଁ ସେଇଟା କଞ୍ଚା ଲଙ୍କା ଆଉ ଆମ୍ବ କଷିଆ ଅଦା ଛେଚିକି ଦେଇଦେବେ। ତାପରେ ସେଟାକୁ ଟିକେ ଭଲସେ ଫୁଟେଇ ଦେଇକି ତାକୁ ଗୋଟେ ତାଟିଆରେ ମାନେ ଉଁ ସେ ଫୁଟେଇ ସାରିକି ତା ଗୋଟେ ଉ ପ୍ଲେଟ ଆଣିକି ପ୍ଲେଟରେ ଟିକେ ଲୁଣ ବିଟ ଲୁଣ ଆଉ ଗୋଟେ କଞ୍ଚା ଲଙ୍ଗା ମାନେ ଯଦି ମାନେ ତମେ ରାଗ ଯେତିକି ରାଗ ଯେତିକି ଖାଇପାରିବ ସେଇ ହିସାବରେ ଚକଡିବ ଆଉ। ସେଟା ଟିକିଏ କିନ୍ତୁ ସ୍ପାଇସି ଟିକେ ଅଧିକ ହେଲେ ଭଲ ଲାଗେ ସେଟା ଚକଡି ଦେବେ ତାପରେ ସେ ଯୋ ମ ମଟର ପାଣି ମାନେ ପାଣି ପାଣି ଟିକେ ରଖିଥିବେ ଆଉ ସେ ମଟର୍ ସେଟାକୁ ସେ ଥାଳିଆରେ ଢାଲ୍ ଦେଇକି ଟି ଟିକେ ତା ସେ ଯୋଉ ଖଟା ପାଣି ଟା ତେନ୍ତୁଲି ପାଣି ଟା ବନେଇଥିବେ ତା ଦେହରେ ପକେଇଦେବେ ଆଉ ଟିକ ଟିକେ ଧଣିଆ ପତ୍ର ହରିକା କାକୁଡି ଅ ଗାଜର ପିଆଜ ଏଗୁଡା ସବୁ ପକେଇ ଦେଇେଇ ଖାଇ ବଢିଆ ଲାଗିବ।
ତ ବହୁତ ବଢିଆଥିଲା ଏବରୁ ଜଣା ପଡୁଛି ମୁଁ ତ ଶୁଣି କି ମୋତେ କେମିତି ଲାଗିବ
ଏଇଟା ପୁରୀରେ ପୁରା ଫେମସ।
ମୁଁ ସେଇଟା ହିଁ କାଲି ଭାବୁଥିଲି ଯୋଉ ପୁରୀରେ ରନ୍ଧା କାମ ଚାଲିଥାଏ ସାତଟି କିଛି ବସାଯାଏ ନା।
ହଁ ସାତଟା ନା ନଅଟା ହାଣ୍ଡି ଯୋଉ ହଁ ହଁ ବସାଯାଏ। ସାତଟା କି ନଅଟା ମୋ ଠିକ ସେ ମନ ନାହିଁ।
ହାତୋଡ଼ା ହାଣ୍ଡି ବୋଲି ମୁଁ ଶୁଣିଥିଲି ହଁ। ଆଉ ସେଟା ଫାଷ୍ଟ ଯୋଉ ଫାଷ୍ଟ ହାଣ୍ଡି ହିଁ ଉପର୍ ହାଣ୍ଡେଟା ହେଇଥାଏ।
ଅପର ହାଣ୍ଡିଟା ଆଗେ ହବ ଏମିତି ତଳକୁ ତଳ ତଳକୁ ତଳ ହେଇ ହେଇ ଆସିବ ଲାଷ୍ଟ ହାଣ୍ଡିଟା ସଭା ଲାଷ୍ଟ ପଛରେ ହବ।
ମ ତ ହଁ ହଁ। ଏଇ ଶୁଣିଲି ମୁଁ ସେଇଟା ଶୁଣିକି ଭାବେ କେମିତି ସେ ହୁଏ।
ଆଉ ଗୋଟେ ଜାଣିଛନ୍ତି ଗୋଟେ ଯୋଉ ପୁରୀରେ ଯୋଉ ସୁନା କୂଅ ଯୋଉ କୁହନ୍ତି ଅଛି ବୋଲି।
କଣ କଣ?
ସୁନା କୂଅ ଯୋଉ କୁହନ୍ତି ଜାଣିଛନ୍ତି ନା ଜାଣିନାହାନ୍ତି।
ଶୁଣିଛି।
ଶୁଣିଛନ୍ତି ତ। ହଁ ସେଇଟା ପୁରା ସୁନା ନାହିଁ ତାର ସଭା ଲାଷ୍ଟରେ ଯୋଉ ମାନେ ନନ୍ଦ ବସେନି କୂଅରେ ସିମେଣ୍ଟ ର ଯୋଉ ସର୍କଲ ସର୍କଲ ବାଲା ଯୋଉ ବସେନି।
ହ୍ୟାଲୋ।
ହଁ ହଁ।
ଜାଣିଛନ୍ତି ନା ନାଇଁ ସେଇ ହଁ ମୁଁ କହିଲି ଯୋଉ
ସେଇଟା ମୁଁ ଜାଣି
ଜାଣିନାହାନ୍ତି ସେଇ ସେଟା ହେଲା ମାନେ ସେ ଯୋଉ ତ ସଭା ଲାଷ୍ଟରେ ଯେତେବେଳେ ମାନେ ଆରମ୍ଭ ହେଲା କୂଅଟା ଖୋଳା। ସେତେବେଳେ ତା ତଳର ସଭା ଲାଷ୍ଟରେ ମାନେ ବେଶ ଟା ତାର ସୁନା ଟା ଅଛି। ସେଇପାଇଁ ସେଟାକୁ ସୁନା କୂଅ କୁହନ୍ତି। ସେମାନେ ଏଇ ସ୍ନାନ ପୂର୍ଣ୍ଣମୀରେ ସେଇଟା କଣ ହୁଏ କି ମାନେ ପୁରା ସ ଫା କରାଯାଏ ସେ କୂଅଟାକୁ ମାନେ ବର୍ଷକୁ ଥରେ ସ ସଫା କରାହବ ମାନେ ପାଣି ଟୋଟାଲି ବର୍ଷ ସାରା ନଥିବ କିନ୍ତୁ ଏଇ ସ୍ନାନ ପୂର୍ଣ୍ଣମୀ ଯେ ମାନେ କୁଆଡୁ ପାଣି ଆସିବ ଜଣା ପଡିବନି। ସ୍ନାନ ପୂର୍ଣ୍ଣମୀ ରେ ପାଣି ପୁରା ଫୁଲ ହେଇଯିବ କୂଅ।
ହୁଁ।
କଣ କହିଲେ?
ଅଛି ଟାଇମ ଟାଇମ ତ ହେଲାଣି। ହ୍ୟାଲୋ।
ହଁ ହଁ ରଖୁଛି।
ହଁ।